ବହୁତ୍ ଭଲ।
ହଁ କୁହନ୍ତୁ?
ମନ୍ଦିର ଯିବୁନୁ।
ହଁ ନାଇଁ ଖାଇନୁ ଆମର ଟିକେ ଲେଟ ରେ ଖାଉ ତ। ଏଇ ସକାଳୁ ଟିକେ କାମ ସରିଲା ବେଳକୁ ଲେଟ୍ ହୁଏ ତ ରୋଷେଇ ବି ଲେଟ। ଆକ୍ଚୁଆଲି ମୋ ହଜ ହଁ ସକାଳେ ଆଜି କାଲି ରାତିରେ ଆକ୍ଚୁଆଲି ଇଟଲିି କରିଥିଲୁ। ଇଟଲି ଗୁଡ଼ା ଟିକେଏ ବଳିଯାଇଥିଲା ତ। ତ କଣ ଆଉ ଚଟଣୀ ବି କାଲି ଥିଲା କରିଥିଲି ଚଟଣୀ ସିଏ ବି ସରିଯାଇଥିଲା। ଆଉ ସକାଳୁ ଆଉ ପୁଣି ସେଇ ରିପିଟ୍ ଖାଇବାକୁ ତ ଭଲ ଲାଗିଲାନି ସେଇ ଇଟିଲି କୁ ମୁଁ କଣ କଲି ନା କାଟିଦେଲି ଛୋଟ ଛୋଟ କରି କାଟିଦେଲି ଟିକେ ତେଲରେ ଟିକେ ତାକୁ ଭାଜି ଦେଲି ଟିକେ ଲାଲ ଲାଲ ହେଇଗଲା ହଁ ତ ସେଇଥିରେ କରେର ଟିକେ ତେଲ ଟିକେ ରସୁଣ ଟିକେ କାଟିକି ପକେଇଦେଲି ପିଆଜ ଟିକେ ବଡ ବଡ କରି ଯେମିତି ଆମେ ଚିଲି କରୁଛେ ନା ଚିଲି କୋବି ଚିଲି ପନିର ବଡ ବଡ କରି କାଟିଦେଲି କାପ୍ସିକମ ଟିକେ ପକେଇଦେଲି। ଆଉ ତାକୁ ଟିକେ ଭାଜି ହେଇଗଲା ପରେ କଞ୍ଚାଲଙ୍କା ଟିକେ ଛୋଟ ଛୋଟ କରି କାଟିକି ପକେଇଦେଲି ତାପରେ ସେଇଥିରେ ଟିକେ ଭିନେଗାର ଟିକେ ପକେଇଦେଲି ସେ ଯୋଉ କ୍ୟାପ୍ସିକମ କ୍ୟାପ୍ସିକମ ଆଉ ପିଆଜ ଟିକେ ସଫ୍ଟ ହେଇଗଲେ ସେଥିରେ ଲୁଣ ଟିକେ ସେଜୱାନ ସସ୍ ଆଉ ଅ ଇଏ କଣ ଟମାଟୋ ସସ୍ ତାକୁ ପକେଇ ଟିକି ଗୋଳେଇ ସାରିଲା ପରେ ସେ ଭାଜିଥିଲି ଟିକେ ହଁ ହଁ ଚଟଲି ଚିଲଲି କରିକି ଆମେ ଖାଇଦେଲୁ। ଓ ପୋ ଝିଅ ତ ମାଣ୍ଡିଆ କରିଥିଲି ସିଏ ତାର ମାଣ୍ଡିଆ ଖାଇଦେଲା ମୋ ସହିତ ଟିକେ କେ ଖାଇଲେ ନ ମୁଁ ଆଉ ମୋ ସ୍ବାମୀ ଖାଇଦେଲୁ ଆମେ ଇଟିଲି ଚିଲି ଇଟିଲି କରିକି ଆଉ ସିଏ ଟିକେ ଖାଇ ଖାଇ ହେଇଯିବ ସକାଳୁ ରାତିରେ ଯାହା ସକାଳୁ ଖାଇଲା ବେଳକୁ ଟିକେ ଭଲ ଲାଗୁନି ନା
ଆଉ ବଳିଚିତ କଣ କରିବା ଖାଇଦବା ଆଉ। ଭଲ ହେଇଥିଲା କିନ୍ତୁ ତମେ କେବେ ଖାଇଛ ନା ନାଇଁ?
ନା।
କରିବ କେବେ ଆଉ ପ୍ରାୟ ଆଉ। ହଁ ନାଇଁ ଫ୍ରିଜ୍ ଆମେ ତ ରାତିରେ ଶୋଇଲା ବେଳକୁ ସେଇ ଏଗାରଟା ପାଖାପାଖି ଏଗାରଟା ନ ବାଟ ଟା ହେଇଯାଉଛି କିନ୍ତୁ ଆମର ସରିଲା ବେଳକୁ ଏଗାରଟା ହେଇଗଲା ତ ବାହାରେ ଥିଲା କିଛି ବି ହେଇନଥିଲା। ତ ସେଇଥିଲୁ ଖାଇଦଲୁ ଆଉ ନହଲେ ସେ ରଖିକି ବି ତାକୁ ତମେ ଓଭେନରେ ବି ଟିକେ ଗରମ କରିକି ତାକୁ ଫ୍ରାଏ କଲେ ବି ଭଲ କାରଣ ଫ୍ରିଜ ରେ ରଖିଲେ ବହୁତ ଟାଣ ହେଇଯାଏ ନା ତ ସେ ପଳ ଏତ ବାହାରକୁ ଦେଇଥିଲୁ ସକାଳେ ଇ କରିକି ଖାଇଦେଲୁ ଆଉ।
ଦୋକାନ କଥା ନା।
କଣ କହିଲେ?
ମାନେ ଦୋକାନ ଆମ୍ବଳିଳା ଲାଗେ।
ହଁ ହଁ ସିଏ ର ରଖନ୍ତି ନା ବାଟିକି ବହୁତ ସାରା କରି ରଖନ୍ତିେ ବଳିଲେ ବି ସେମାନେ ତାକୁ ରଖିକି ଖାଇଦିଅନ୍ତି ମାନେ ଦେଇ ଦିଅନ୍ତି ଲୋକମାନଙ୍କୁ। ତ ବେଳେ ବେଳେ ଭଲ ଲାଗେ ବେଳେବେେଳେ ଖଟାଲାଗେ ଏବେ ତ ଖରା ଦିନେ ବରା ଆଉ ଇଟିଲି ଏରା ସବୁ ଖାଇବି ହଉ ତମେ ଯାଇକି ମାନେ ଚିହ୍ନା ଅଚିହ୍ନା ଦୋକାନ ନେଇ ଆସିବ ସେତେଳେ ଇଡଲିି ଗୁରା ବହୁତ ଖଟା ପଡୁଛି ବରା ବି ଖଟା ପ
ହଁ ମୁଇ ରିଶାଣ୍ଟ ଦି ଦିନ ତଳେ ଖାଇଥିଲି ବହୁତ ଖଟା।
ହଁ ପୁରା ଗରମ ଗରମ୍ ଛାଣିକି ଦଉଛନ୍ତି କିନ୍ତୁ ଖାଇଲା ବେଳକୁ ପୁରା ଖଟା ଟାଇପ ର ଲାଗୁଛି କାରଣ ସେମାନେ ବହୁତ ବାଟୁଥିବେ ନା ନ ଦେଖିକି ହେଲେ ତାକୁ ରଖି ଦଉଥିବେ। ତା ଦେହରେ ଆଉ ମିଶେଇକି ଛାଣି ଦଉଥିବେ। ବାହାର ଖାଇବାଟା ତ ପୁରା ଜମା ବି ହାଇଜେନିକ ହୁଏନା। ଘରେ ଯେମିତି ତମେ ଫ୍ରେଶ ରେ କରିକି ଖାଇବ ଯ ଆଉ କଣ କରୁଛ କଣ ନାଇଁ ସବୁ ଜାଣୁଚ। ବାହାରେ ଖାଇବା ଟିକେ ମାନେ ଦେହ ପାଇଁ ଭଲ ନୁହେଁ ଜାଣିକି ବି ତଥାପି ଖିଆ ହଉଛି ଆଉ।
ହଁ। କିନ୍ତୁ ଖାଇବା କଥା କିନ୍ତୁ କିଛି ଅପସନ ନାହିଁ।
ଏଇ ଥରେ ଆଉଥରେ ସେମିତି ଚାଉଳ ବରା ବନେଇଥିଲି ଚାଉଳକୁ ବା ଏତିକି ମାନେ ବିରି ପକେଇ ନଥିବୁ। ଚାଉଳକୁ ବାଟିକି ସେଥିରେ ଟିକେ ଚୁଡ଼ା ମିଶେଇକି ବାଟିଥିଲୁ ଚାଉଳ ଆଉ ଚୁଡ଼ା। ତ ସିଏ ବି ବଢିଆ ହେଇଥିଲା ତାକୁ ବରା ବି ଛାଣିଥିଲୁ। ମାନେ ଯେମିତି ନ ବିରି ପରା ଯେମିତି କ୍ରିସ୍ପି ଇଏ ହୁଏ ଏଇଟା ଟିକେ ଟାନ୍ ଟାନ୍ ଲାଗିଲା। କିନ୍ତୁ ଭଲ ଥିଲା ଚାଉଳ ଚୁଡାକୁ ମିଶେଇକି କରିବା। ହଁ ଛୋଟ ବରା କରିଥିଲୁ ଘରେ ସେଥିରେ ପିଆ ଜ ଲଙ୍କା, ଅଦା ଟିକେ ପକେଇକି ତାକୁ କରିଥିଲୁ ଭଲ ହେଇଥିଲା। ଯେମତି ଟାନ ଟାନ୍ ଲାଗିବ ଯୋଉମାନେ ବରା ଯେମିତି ବିରି ବରା ଯେମିତି ସ୍ପଟ ହୁଏ ସେମିତି ହବନି। କିନ୍ତୁ ଯାହାକୁ ଟିକେ କ୍ରିସ୍ପି ବରା ଭଲ ଲାଗୁଥିବ ସେଇଗୁରା ଚାଉଳ ବରାରେ ଖାଇଲେ ତ ଭଲ ଲାଗିବ ତାକୁ।
ହୁଁ।
ଘରେ ଏମିତି ସବୁ ଭେରାଇଟି ସବୁ ଟିକେ ଟିକେ ଟ୍ରାଏ କରିବା କଥା ଆଉ।
ହଁ।
ଆଉ ତମକୁ କଣ ଭଲ ରୋଷେଇ ଆସେ କୁଅ।
ମତେ ସେମିତି ସବୁ ଆସେ ମାନେ ଆଉ ଯୋଉଟା ବି ନ ଆସିବ ମୁଁ ଦେଇକି କହିଦେଲେ ଦେଖିକି କରିଦିଅ। ସେମିତି ନାହିଁ କି ହଁ ସେମିତି ନାହିଁ କି ଆସେ
ହଁ ହଁ।
ହୁଁ।
ଭଲ ଟିକେ ଟିକେ ରୋଷେଇ ତ ଝିଅ ମାନେ ଜାଣିବା ଦରକାର।
ହଁ
ଆଉ।
ଆଉ ବାହାରକୁ ଗଲା ବେଳକୁ କଣ ସ୍କୁଟିରେ ଯାଉଛ ନା କାର୍ ଫାର୍ ଚ ଚଲେଇବା ଶିଖିଛ।
ନା ନା।
ରୁଟି ନାଆଉ। ହେଲମେଟ୍ ୟୁଜ୍ କରୁଛ ତ?
ହେଲମେଟ୍ ଅ ଅଭ୍ୟାସ ହେଇଗଲାଣି ଆ ବିନା ହେଲମେଟ୍ ରେ ମାନେ ଆଉ ଚଲେଇ ହଉନି, ମାନେ ଖରା ପଡ଼ିଲା ବେଳକୁ ଆଖିର କି ଆଉ ଚଲେଇ ହଉନି ବିନା ହେଲ୍ ମେ
ଆତଙ୍କବାଦୀ ଭଳିଆ ଯାଉଛ ନା ନାଇଁ? ହିଁ, ହିଁ, ହିଁ, ହିଁ। ଝିଅ ମାନେ ଯୋଉ ମୁଣ୍ଡରେ ବାନ୍ଧିକି ଯାଆନ୍ତି ସବୁ ଚୁନି ହେରିକା ସେଇଟା ତ ମେନ୍।
ସେମିତି ଯାଉନାଁଇ ମତେ ଟିକେ ଅଣ ନିିଶ୍ଵାସୀ ଲାଗେ। ଇଆଡେ ହେଲମେଟ୍ ଇଁଆଡେ
ତ ସେଇଟା ବନ୍ଧା। ମୁଁ ତ ଯେବେ ଓ ଯେତେଅଳେ ଅଫିସ୍ ଯାଉଥିଲି, ସେ ଉପର ଘରେ ମାନେ ମୋ ଅମ୍ ଯୋଉଠି ରହୁଥୁଲୁ ଉପରେ ଉ-ଭଡାଟିଆ ରହୁଥିଲେ। ତାଙ୍କ ଝିଅ ସବୁବେଳେ କହିବ ହେ, ଆତଙ୍କବାଦୀ ଆସିଗଲେ! ଆତଙ୍କବାଦୀ ଆସିଗଲେ!
ହୁଁ, ହୁଁ।
ଖାଲି ଆଖି ଦେଖାଉଥୁବ। ଆଉ ହାତରେ ଏମତି ଖରାରେ ଗଲେ ମୁଁ ଗ୍ଲୋଭସ୍ ହେରିକା ପିନ୍ଧିଦିଏ। ତ ସିଏ ସବୁବେଳେ କହିବ ଆତଙ୍କବାଦୀ ଆସିଗଲେ ହିଁ, ହିଁ, ହିଁ, ଖାଲି ଆଖି ଦିଟା ହିଁ ଦେଖା ଯାଉଛି। ଆଉ କି କିଛି ଦେଖା ହଉନି, ବୋଲି ସେଇଟା ବି ଦେଖାହବନି ଚଷମା ପିନ୍ଧିଦଉଛି। କାରଣ ଖରା ଯେମ୍ ତି ହଉଛି। ସେଇଥିରେ ହେଲମେଟ୍ ତ ଯାହା ବି ହେଲେ ଜରୁରୀ। ମୁଣ୍ଡ ପାଇଁ ଆଉ ସେଫ୍ଟି ବି। କାରଣ ଯୋଉ ଏବେ ପୋଲିସ ପାଇଁ କା ଡରିକି ଖାଲି ପୁଅମାନଙ୍କୁ ଦେଖିଥିବ, ପୋଲିସ ଅଛନ୍ତି ଆଗକୁ ମାନେ ହେଲମେଟ୍ ଟା ଖାଲି ଗଲେଇଦେବେ। ତା'ପରେ ଯେମିତି ପଳେଇବ। ଟ୍ରାଫିକ୍ ପଳେଇବ କି କଣ ସେମିତି ହେଲମେଟ୍ କାଢିକି ପୁଣି ଉଡେଇଲେ ଗାଡି। ସେଟା ଜାଣି ପାରୁନାହାଁନ୍ତି। ସେଇଟା ନିଜ ସେଫ୍ଟି ପାଇଁ, ଥୋଡି ନା ପୋଲିସ କହୁଛି କି, ଯେ ଆମକୁ ଦେଖିକି ତମେ-ଏ ଲଗାଅ।
ହୁଁ।
ନିଜ ସେଫ୍ଟି ନିଜ ହାତରେ ନା ଆଉ। କେତେ ଆକ୍ସିଡେଣ୍ଟ କେତେ ହେଇଯାଉଛି, ତମର ଭୁଲ ନ ଥିବ ତମେ ରାସ୍ତାରେ ଯାଉଥିବ। ଅନ୍ୟମାନେ ପିଟି ଦେଇକି ଯାଉଚନ୍ତି, ତମ ଗାଡି ଠିକ୍ ଥାଉ। କିନ୍ତୁ ଅନ୍ୟମାନେ ତ ଜାଣି ପାରୁନାହାଁନ୍ତି ନା।
ହୁଁ।
ଆ ଦୁକ ଦୁର୍ଘଟଣା କେତେବେଳେ ବି ହେଇପାରେ। ହେଲମେଟ୍ ପିନ୍ଧିବା ଟା ସବୁଠୁ ଜରୁରୀ।
ହୁଁ।
ହେଲମେ ପିନ୍ଧିବା, କାର ରେ ବେଲଟ୍ ଲଗେଇବା, ଏବେ ତ ଏ ସୁ ସୁବିଧା ହେଇଗଲାଣି। ଗୋଟେ କେତେ କାର ରେ ଯୋ ଏୟାର ଦଉଛନ୍ତି ଏୟାର ବ୍ୟାଗ୍ ମାନେ ଆକ୍ସିଡେଣ୍ଟ ହେଲା ବେଳକୁ ସେ ଗୋଟେ କଣ ବ୍ୟାଗ୍ ଟା ଖୋଲି ଯାଉଛି? ତମେ ମାନେ ତମ ସେଫ୍ଟି ଆଗରେ ଯିଏ ବସିଥିବ ତମର ସେଫ୍ଟି।
ହୁଁ।
କାର ମାନ-ମା କାର ମାନେ ସିଟରେ ବି ଦେଇଦେଲେଣି ବେଲ୍ଟ। ତିନିଟା ବେଲ୍ଟ ଦେଇ ଦଉଚନ୍ତି ଲଗେଇକି ବସି ଆଗରୁ କଣ ଆଗରେ ଖାଲି ବେଲଟ୍ ରହୁଥିଲା ଏବେ ପଛରେ ବି ବେଲ୍ଟ ରହୁଛି।
ଆପଣ କାର ଶିଖିଚନ୍ତି?
ହଁ, ମୁଁ ଟିକେ ଶିଖିଛି। ଚଲଉଛି ମାନେ ଟିକେ ଟିକେ ହାଲ୍କା ସେମିତି ପୁରା ଏକ୍ସ ପିରିଏନ୍ସ ହଁ, ଏବେ ରେଣ୍ଟ ଗାଡି କିଣା ହେଲା। ହଁ, ଏବେ ରିସେଣ୍ଟ ଗାଡି କିଣା ହେଲା ତ, ଟିକେ ଟିକେ ଶିଖୁଥିଲି ଆଉ।
ଏବେ ଆଉ ଅଫିସ୍ ଯାଅ ଅଫିସ୍ ପାଖରେ ଯାଉଛୁ ନା?
ନାଁ ଏଇ ଛୁଆ ହେଲା ପରେ ଆଉ ଅଫିସ୍ ନାଇଁ। ହୁଁ, ହୁଁ ଛୁଆ ହେଲା ପରେ ଆକ୍ଚୁଲି ମୋ ହଜବେନ୍ ଚାକ୍ କିରି କରୁଚ କରୁଥିଲେ ଦିଲ୍ଲୀରେ, ତ ମୁଁ ଓଡିଶାରେ ଜବ୍ କରୁଥିଲି ତ, ମୁଁ ଛାଡିଦେଲି ସେଠିକି ସିଫ୍ଟ ହେଇଗଲି। ତ ଏଇ କୋରୋନା ପରେ ପୁଣି ତାଙ୍କୁ ୱାର୍କ ଫ୍ରମ୍ ହୋମ୍ ମିଳିଗଲା। ଅଁ ଚାକିର ସୁଇଚ କଲେ ତ ତାଙ୍କ ବା ମିଳିଗଲା ଯେମିତି ଘରେ ବସି କାମ କରିବା ତ ପଳେଇ ଆସିଲୁ ଏଇଠି ଆମର ଭୁବନେଶ୍ବରରେ ଘର ନି ନିଜ ଘର ଅଛି ତ ଆସିଲୁ ଆଉ ଚାକିରି ପାଇଁ ଏଇ ଛୁଆ ହେଲା ଛୁଆ ପରେ ଆଉ ତ ଚାକରୀ କରିବା ଟା ବି କଷ୍ଟ ହେଇଗଲା। ମୋର ମ୍ୟାରେଜ ଥିଲା ଉଣେଇଶ ରେ କୋଡିଏରେ କୋରୋନା ପଳେଇ ଆସିଲା। ତ ଆମେ ବାଇଶ ଯାଏ ରହିଲୁ ଦିଲ୍ଲୀରେ ତାପରେ ଛୁଆ ଯେମିତି ରହିଲା ଏମିତି ତ ମୁଁ ପଳେଇ ଆସିଲି ଓଡ଼ିଶା ପଳେଇ ଆସିଲି।
ସବ ଯୋଉ କରିଥିଲେ କୋଉଠି? ମାନେ ଭୁବନେଶ୍ବର କୋଉ ଇୟର?
ମୋର ସେଭେଣ୍ଟିନ ରୁ ନାଇଣ୍ଟିନ୍ ଦି ବର୍ଷ କରିଥିଲି। ଆକାଉଣ୍ଟ ଜବ୍ କରିଥିଲେ। ଆ ଆଉଣ୍ଟ ଜବ୍ କରିଥିଲେ, ହଁ ଗୋଟେ ହଉ ମୁ ଦେଖିବି ଆଉ ଜଣେଇବି ଆଉ।
ଆଉ ଅନଲାଇନ ବିଜନେସ ତ ବହୁତ ମାନେ ଫ୍ରଡ୍ ହେଲାଣି ପଇସା ନେଇଯାଉଛନ୍ତି, ମାନେ କିଛିଟା ଭଲ ଅଛି କିନ୍ତୁ କିଛିଟା ଯୋଉ ଖରାପ ହେଇଯାଉଛି ସେ ଭଲକୁ ଟା କୁ ବି ଇଏ କରୁ
ହଁ ତମେ ନୋକରିରେ ଆପ୍ଲାଏ କରୁନ
ମାନେ ଆପ୍ଲାଏ କରୁଛି ବହୁତ ଜାଗା ଦେଖୁ ଦେଖୁଛି ଯୋଉ ଯାଗାରେ ମିଳୁଛି ସେଟା ମତେ ସୁଇଟେବଲ ହଉନି ଆଉ ଯୋଉଟା ମତେ ସୁଇଟେବଲ ସେଟା ମାନେ ହେଇପାରୁନି।
ହୁଁ ହୁଁ ହୁଁ ଆଉ ଇଏ ଗଭମେଣ୍ଟ ପାଇଁକା କିଛି ଆପ୍ଲାଏ କରୁଛ?
ହଁ ଗର୍ମେଣ୍ଟ ଏକ୍ଜାମ ଦଉଛି ମୋ ସାଙ୍ଗକୁ ଗୋଟେ କହିଥିଲି ଭୁବନେଶ୍ବର ଦେଖିବା ପାଇଁ
ହଁ ହଁ।
ସେ ଦେଖିକି କହିଲେ, ଆପଣ ଘର ଭଡା ଦିଅନ୍ତି ପରା କେତେ ମାନେ କଣ
ଆମର ତ ଏଇ ଭଡା ଦେଇଛୁ ଏଇ ତଳ ଘରେ ଫ୍ୟାମିଲିକୁ ଦେଇଛୁ ଛଅ ହଜାର ପାଞ୍ଚଶହ ଦେଇଛୁ।
ହୁଁ
ସୁନ୍ଦରପଦା ଜାଣିଛ।
ହଁ
ହଁ ସେଇପଟ ଏରିଆରେ ଦେଇଛୁ ନା ସେ ଏପଟ ଏରିଆରେ ଏତେ ମାନେ ବେଶୀ ମିଳେନି ତ ସେଇ ଛଅ ହଜାର ପାଞ୍ଚଶହ ଟୁ ବି ଏଚ କେ ଅଛି ସେତିକିରେ ଛଅ ହଜାର ପାଞ୍ଚଶହ।
ହୁଁ।
ଏ ଭୁବନେଶ୍ଵରରେ ଘର ନବା ତ ବହୁତ ହିଁ କଷ୍ଟ ଯଦି ମେନ୍ ରୋଡ ଉପରେ ନେଲ ତ ମାନେ ଦଶ ରୁ ଷ୍ଟାର୍ଟ କହିଲେ ଚଳେ ଦଶ ବି କିଛି ନୁହେଁ କହିଲେ ଆପ ଅପାର୍ଟମେଣ୍ଟ ହେରିକା ତ ପୁରା ବହୁତ ରେ ଆଉ ଏମତି ଟିକେ ଭିତରକୁ ଗାଁ ଏରିଆ ଟାଇପ ର ଗଲେ ତମକୁ ଟିକେ ଶସ୍ତା ରେ ମିଳିବ।
ହୁଁ ହୁଁ।
ନହେଲେ ବହୁତ ରେଟ୍। ଚାକିରି କରିକି ମାନେ ଭଲ ଚାକିରି କରିଥିବ ଯଦି ହିଁ ତମେ ଘର ଭଡା ନେଇକି ରହିଲେ କିଛି ଲାଗିବନି। ଆଉ ଯଦି କମ ସାଲାରୀ ପାଉଥିବ ଚାକିରି ଠିକ ନଥିବ ତ ଘରେ ଆସି
ତ ରହୁଛନ୍ତି ଦେଖ ଦେଖିବେ ଯଦି କିଛି ଆସେ ଆମେ କହିବେ।
ଓହୋ ଚାକରି।
ହଁ ଯଁ ଖୋଜୁଛି ମତେ ମିଳୁନି ନା
ହଁ ମୁଁ ଜଣେଇବି ତାହେଲେ ଆଉ।
ଦେ ହେଲେ ମୁଁ ସେଇ ଭୁବନେଶ୍୍ୱର ଭିତରେ କେତେ ଗୋଟେ ଘ ଘର ଭଡା ନେଇକି ରୁହନ୍ତୁ।
ଓହୋ।
ହଉ ଦିଦି ରଖୁଚି।
ହଁ, ହଁ, ହଁ, ବାଏ।